ହାଲୋ। ହଁ ଶୁଭାଯାଉଛି କୁହ ନମସ୍କାର ଆଜ୍ଞା ହଁ ନମସ୍କାର କେମିତି ଅଛନ୍ତି? ମୁଁ ଭଲ ଅଛି ଆପଣ କୁହନ୍ତୁ?
ହଁ ମୁଁ ବହୁତ ଭଲ ଅଛି ଆପଣ ଆଉ କଣ ଖାଇଥିଲେ ସକାଳେ?
ସକାଳେ ସକାଳେ ଓଟସ୍ ଖାଇଥିଲି ଯୋଉଟା କିି ବହୁତ ଫାଇବ୍ରସ୍ ଆଉ ପ୍ରୋଟିନ୍ ବାଲା।
ହୁଁ। ଆଉ।
ଆପଣ କଣ ଖାଇଥିଲେ?
ମୁଁ ମଧ୍ୟ ସକାଳେ ଆ ମୁଁ ସକାଳୁ ପ୍ରଥମେ ଉଠିଲି ତ ଛଅଟା ସମୟ ହବ।
ଆଜ୍ଞା।
ଆଜ୍ଞା ଉ ଉଠିଲା ପରେ ଆଉ ବିଳମ୍ବରେ ଉଠିଲି ସେଥିପାଇଁ ଟିକେ ବ୍ରସ୍ ଟା କରିକି ଦାନ୍ତଟା ଘଷି ଦେଇ ମୁଁ ତାପରେ କିଛି କହୁଛି କହୁଛି ହେଲା ଖାଦ୍ୟ ଖାଇଦେଇ ହଁ ତାପରେ ନିଜ ନିତ୍ୟକର୍ମ ସାରି ଆ ମୁଁ ଗାଡି ଧରି ଗଲି ବଜାରକୁ ବଜାରେ କିଛି ସମୟ ବୁଲା ବୁଲାବୁଲି କରି ତାପରେ ଘରୁକୁ ଆସିଲି ଘରୁକୁ ଆସିକି ଟିକେ ଖେଳିବା ପାଇଁ ଗଲି ଆମର ଫିଲ୍ଡକି। ଖେଳା ଖେଳି କରି ଖେଳା ଖେଳି କରି ଘରକୁ ଆସିଲି। ଘରୁକୁ ଆସି ଏବେ ଆ ଟିକେ ଶୌଚ ହୋଇ ମୁଁ ଖାଇ ଏବେ ଏବେ ବିଶ୍ରାମ ନଉଛି ଆପଣ କଣ କରୁଛନ୍ତି କୁହନ୍ତୁ?
ଆ ମୁଁ ମୁଁ ଆପଣ ଜାଣିଛନ୍ତି ମୁଁ ପ୍ରତିଦିନ ସ ସକାଳର ପାଞ୍ଚଟାରେ ଉଠେ ତ ଉ ଉଠିକି ମୁଁ ଆପଣଙ୍କ ଭଳିଆ ନିଜ ନିତ୍ୟକର୍ମ ସାରିକି ଅ ଅଧଘଣ୍ଟା ପ୍ରାର୍ଥନା କଲି ତାପରେ ମୁଁ ଅ ଦ୍ୱିତୀୟ ପ୍ରୋତ୍ସାହନ କଲି ପାଠ ପଢ଼ିଲି। ମୁଁ ପାଠ ପଢ଼ିଲି ତାପରେ ମୁଁ ଖାଇକି ମୋର ପା ପାଠ ପଢି ସାରିଲା ପରେ ଖାଇବା ଶୁଭା ଯାଉଛିବା। ମୋ ପା ପାଠ ପଢ଼ିକି ଖାଇସାରିକି ତାପରେ ଗାଧେଇ ପାଧେଇ ଏଇନା ମୁଁ ବି ବିଶ୍ରାମ ଟିକେ ନଉଛି। ଆପଣ କଣ କରୁଛନ୍ତି ଆ ଆପରେ କଣ କରିବାର କଣ ଭାବିଛନ୍ତି କୁହନ୍ତୁ?
ହଁ ମୋ ପରିବାର ସମସ୍ତେ ଭଲ ଅଛନ୍ତି ଭଗବାନଙ୍କ ଦୟାରୁ। ଆଉ ଆପଣ ଆପଣଙ୍କ ମନ ଅଛି ଆମେ ଛୋଟବେଳେ ଯୋଉ ବୁଲିବା ପାଇଁ ଯାଉ। ଆଉ ପଡିଆ ଆଡେ ମନ ଅଛି ଆପଣଙ୍କର ବିରି ଗାଡିଆ?
ଆଜ୍ଞା ଛୋଟବେଳର କଥା ଭାରି ମଜାଳିଆ ମୋର ବହୁତ ମନେ ଅଛି ଆପଣ କୁହନ୍ତୁ?
ଆଜ୍ଞା। ଆଜ୍ଞା ବିରି ଗାଡିଆକୁ ଆମେ ଯୋଉ ଯାଉ ଆମେ ତିନି ଜଣ ତମର ମୋର ଆଉ ଜଣଙ୍କର ଯାଇଁ ବୁ ବୁଲାବୁଲି କରୁ?
ସେ ବର ଗଛରେ ବଳୁ ଆଜ୍ଞା। ସେଇ କଥା ଗୁଡାକ ମନେ ପଡିଗଲେ ମୋର ବହୁତ- ଦୁଃଖ ମତେ ଆସୁଛି। ମୋର ମନେ ପଡୁଛି ପୁରୁଣା କଥା ଗୁଡିକ ପୁରୁଣା କଥା- କଥା ଗୁଡିକ ବହୁତ ସୁନ୍ଦର ଥିଲା।
ଆପଣଙ୍କୁ- ମୋ ବିଦ୍ୟାଳୟର କଥା କିଛି କହୁଛି। ବହୁତ ମଜାଳିଆ କଥାଟେ ଧ୍ୟାନ ଦେଇ ଶୁଣିବେ- ତ ଦିନେ ଆମ ସ୍କୁଲରେ- ବୈଜ୍ଞାନିକ ଅନୁସନ୍ଧାନିକ ଗୋଟେ- ଏ କାର୍ଯ୍ୟ ଆସିଥିଲା। ଯେହେତୁ ବିଭିନ୍ନ ପ୍ରକାର- ଅ ସ ସଙ୍କ ସରକାରୀ ଏ- ଅଫିସର ଗୁରା ଆସିଥିଲେ ଚେକିଂ କରିବା ପାଇଁ ତ ସର- ସରକାରୀ ଟିଚର୍ ବି ଆସିଥିଲେ। ତ ଆମକୁ ଗଣିତ- ଗଣିତର କିଛି ଗଣିତର ସାର୍ ଆମକୁ ଗଣିତର ପ୍ରୋଜେକ୍ଟ ଦେଇଥିଲେ। ଯେହେତୁ ମୁଁ ମୋ ଦୁଇ ସାଙ୍ଗ ଥିଲୁ- ଆମ ମାନଙ୍କୁ ଫୁଲ୍ ମାର୍କ ମିଳିଲା। ଆଉ ମୁଁ - ଆଉ ବାକି ଛୁଆଙ୍କୁ ମିଳିଲା ନାହିଁ। କାହିଁକି ନା ସେମାନେ- ଏ ଭାଗ ନବା ପାଇଁ ମନା କରିଦେଇଥିଲେ। ଆ ତାଙ୍କ ପାଇଁ ବହୁତ ଦୁଃଖ ଶାଳୀ କଥା କାହିଁକିନା ସେତିକି ମାର୍କ ପାଇଁ- ମୁଁ ଆଜି ବୋର୍ଡ଼ରେ ମୋର ଟିକଏ ଅଧିକା ମୁଁ ପରିଶ୍ରମ - ଶ୍ରମଟାକୁ ମୁଁ ଖୁସି ମନୋ କରିଛି କି ଭାଗ ନେଇଥିବାରୁ ମୋତେ ଅଧିକ ମାର୍କ ମିଳିଛି। ଆପଣଙ୍କର ଏମିତି କେବେ ହେଇଛି?
ଆପଣ ଏମିତି ଆଗ ମାନେ ଉନ୍ନତି କରନ୍ତୁ ଆଗକୁ ବଢନ୍ତୁ ମୁଁ ଭଗବାନକୁ ଏତିକି କହେ ଆ -
ଆଗରେ-
ହ
ବଣ ପାଖରେ -
ପ୍ରାର୍ଥନା କରୁଅଛି। ଆଉ-
ଆଜ୍ଞା। ମୁଁ ବି ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଆପଣଙ୍କ- ଆପଣ ବି ବହୁତ ସମ୍ବଳଶାଳୀ ହୁଅନ୍ତୁ। ଆଉ ଆପଣଙ୍କର ଏମିତି କଲେଜରେ କିଛି- ବୈଜ୍ଞାନିକ ଅନୁସନ୍ଧାନିକ କାର୍ଯ୍ୟ ହେଇଛି କି?
ଆମର ମଧ୍ୟ ମୁଁ ମଧ୍ୟ ଜୁଲୋଜି ନେଇଛି। ମୁଁ ମଧ୍ୟ- ଉଚ୍ଚ ବିଦ୍ୟାଳୟ ପଢୁଅଛି ଏବେ। ଆମ ଘର ଠାରୁ ଉଚ୍ଚ ବିଦ୍ୟାଳୟ ମଧ୍ୟ ହେବ- ଆପଣଙ୍କୁ କିଛି କହୁଛି ଶୁଣନ୍ତୁ ମୁଁ ପ୍ରଥମରୁ ଯେତେବେଳେ- ୟୁ ପି ସ୍କୁଲରେ ପଢୁଥିଲି ସେତେବେଳେ- ମତେ ଏ ପାଠ ବିଷୟରେ ବେଶୀ, ଏଥିରେ ମୋର- ପାଠ ଉପରେ କେରୀଏର ମୋର ଏତେ ଇଣ୍ଟରେଷ୍ଟ ନଥିଲା ପଢିବା ମତେ ମୋର ପଢାଇ- ଇଚ୍ଛା ନଥିଲା ମୁ କେବେ ବି ଇଚ୍ଛା ହୁଏ ନା ପଢ଼ୀବାକୁ ଯେତେବେଳେ ଯିବି ବୁଲିବି ଖେଳିବି- ଖେଳବି କିଛି ବି ଇଚ୍ଛା ହୁଏନା। ସବୁବେଳେ ବୁଲାବୁଲି କରେ। ଆ ତାପରେ କିଛି ଏମିତି ଖେଳା ଖେଳି କଲେ ସମସ୍ତେ ପାଠ ପଢନ୍ତି ଠିକ ଠାକ- ଯେତେବେଳେ ସପ୍ତମ ହେଲା ମୋର- ଆଁ ଧୀରେ ଧୀରେ ମୁଁ ପାଠ ପଢିବା କୁ ଲାଗିଲି ଧୀରେ ଧୀରେ।
ଆଜ୍ଞା।
ହୁଁ ହେଁ ମୁଁ ପାଠ ପଢିବାକୁ ଲାଗିଲି। ଆଉ ଧୀରେ ଧୀରେ ଯେତେବେଳେ ପାଠ ପଢ଼ଢ଼ିବାକୁ ଲାଗିଲି- ଉଁ -ଉଁ -ଉଁ - ସେଇ ସମୟରେ ପାଠକୁ ଧରୁଥିଲି ମ୍ୟାମ ମାନେ ମଧ୍ୟ ଉତ୍ସା ଉତ୍ସାହିତ- ତ ଏଇ ଇଏତ ପଢୁନଥିଲା କେମିତି ଏବେ ଏମିତି ପଢୁଛି। ଉତ୍ସାହିତ ମତେ ପଢେଇଲେ ସମସ୍ତେ ଆଉ ମୁଁ ବି ଭଲ ପଢ଼ି ପଢ଼ି ଆସ କିନ୍ତୁ ସେଇ ସମୟରେ କଣ ହେଲା ଗୋଟେ ମହାମାରୀ ଆସି ପହଞ୍ଚିଲା ଦୁଃର୍ଭାଗ୍ୟ ବଶତଃ। ଆଜି କୋରୋନା ପହଞ୍ଚିଲା ଯାହାକି ମୁଁ ପାଠ ଗୁଡାକ ସମସ୍ତ ଠିକ ଧରିବା ସମୟରେ ସବୁ ଲିଭିଗଲା।
ଲିଭିଗଲା।
ତାପରେ କରୋନା ତ ଦୁ ତିନି ବର୍ଷ ଚାଲିଲା। କୋରୋନା ସମୟରେ ମୁଁ ଘରେ ରହିଲି ଆଉ ପାଠ ପଢିବାରେ ମନ ଲାଗିଲାନି। ସବୁଆଡେ ବୁଲାବୁଲି କଲି ଖେଳାଖେଳି କଲି। ଆପଣ ମଧ୍ୟ ତ କୋରୋନାରେ ଥିଲେ ଘରେ ମୁଁ ଜାଣିଛି ହଁ। ଆଜ୍ଞା ଆମେ ଦୁଇ ଜଣ ବହୁତ ବୁଲାବୁଲି କରିଥିଲୁ ଆଉ ଆ ଘରେ ସବୁବେଳେ ରହିଲି ପଢ଼ାପଢ଼ି କଲିନି। ଆଉ ସଇଲା ସପ୍ତମ ଅଷ୍ଟମ ପଳେଇଲା। ନବମ ନବମରେ ହଠାତ୍ କିନି ଯେତେବେଳେ କରୋନା ଖୋଲିଲା ଆଉ କୋରନା ସରିଗଲା ଅଳ୍ପ ଅଳ୍ପ କରୋନା ଥିଲା। ସେତେବେଳ ସ୍କୁଲ ଖୋଲିଗଲା କାଳେ ନଅଟା ତିରିଶ ରୁ ବା ବାରଟା ତିରିଶ ପର୍ଯ୍ୟନ୍ତ କ୍ଲାସ ହଉଥିଲା ସେତବେଳେ ମୁଁ
ଖରା ଦିନିଆ ଆଉ ବହୁତ ଛୋଟ ଶ୍ରେଣୀଙ୍କ କ୍ଲାସ ଗୁଡ଼ା
ଆଜ୍ଞା। ନଅଟା ତିରିଶ ରୁ ବାରଟା ତିରିଶ ପ୍ରବଳ କା କରୋନା ଚାଲିଥିଲା ସେତେବେଳେ ବହୁତ କଡା ନିୟମ ବି ଥିଲା। ମାସ୍କ ପିନ୍ଧିବ ସାନିଟାଇଜର ବ୍ୟବହାର କରିବ ବିଭିନ୍ନ ପ୍ରକାର କଡା ନିୟମ ସେତେବେଳ କରିଦେଇଥିଲେ ସରକାର। ଆମେ ମଧ୍ୟ ମୁଁ ମଧ୍ୟ ସ୍କୁଲ ଯାଉଥିଲି ସେତେବେଳେ ଯେତେବେଳେ ସ୍କୁଲ ପ୍ରଥମ ଦିନ ଗଲି
ପ୍ରଥମ ଦିନ ଗଲି କଣ ହେଲା
ସାର୍ ଯେତେବେଳେ ମତେ କିଛି ପ୍ରଶ୍ନ ପଚାରିଲେ। ମୁଁ କିଛି କହିପାରିଲିନି ମୋ ମୁଣ୍ଡରେ କିଛି ପଶିଲାନି। କାରଣ ଦୁଇ ବର୍ଷ କରୋନାରେ ମୁଁ ଘରେ ବି ଥିଲି। ବିତେଇଥିଲି କିଛି ମଧ୍ୟ ପାଠ ମୁଁ ବହି ଖୋଲି ନାହିଁ ଟୋଟାଲି ସେମିତି ରହିଲି। ଆଉ ସେଥିପାଇଁ କିଛି ନଥିଲା ଭଲ। ଆଉ ଯେତେବେଳେ ସାର୍ ପଚାରିଲେ କିଛି କହି କରିପାରିଲିନି ବହୁତ ମତେ ଲାଜ ଲାଗିଲା। ଘରକୁ ଆସିଲି କିଛି ସେ ଘୋର ନବମ ମଧ୍ୟ ସେମିତି ପଳେଇଲା। ତାପରେ ଦଶମ ଆସିଲା ଦଶମରୁ
ଘରୁ
ଦଶମରେ ମୁଁ କିଛି ପଢ଼ାପଢ଼ି କଲି ହାଲକା ଅଳ୍ପ ଅଳ୍ପ। ଭଗବାନଙ୍କ ଦାୟାରୁ ମୁଁ ଆ ଆଉଚ୍ ସେଭେଣ୍ଟି ନାଇନ ପର୍ସେଣ୍ଟ ରଖି ପାସ୍ ସିକ୍ଟୀ ନାଇନ୍ ପର୍ସେଣ୍ଟ ରଖି ପାସ ହେଇଗଲି।
ପାସ୍ ହେଇଗଲି ପାସ୍ ହେଇବା ପରେ ମୁଁ ମୋର କେବେ ବି ଇଚ୍ଛା ନଥିଲା ମୁଁ
ବିଜ୍ଞାନ ନେବି ବୋଲି ମୋର ଇଚ୍ଛା ଥିଲା କି କଳାରେ କଳାୟ କଳା ନେବି ସବଜେକ୍ଟ ନେବି ଆଉ ସେଇଥିରେ ପଡ଼ିବି କିନ୍ତୁ ସମୟର ହଁ ଉ ସମୟର ଇଚ୍ଛା କିଛି ଅଲଗା ଥିଲା ସେଥିପାଇଁ ମୁଁ ଆ
ମୋର ବି ଏମିତି ବହୁତୁ ଅ ଇଏ ସାଂସ୍କୃତିକ ଆଉ ଉଁ ଭାଷା ଜନି ଙ୍କ ବିଷୟରେ ମୋର ବି ବହୁତ ଏ ଭଲ ମାର୍କ ରୁହେ। ମୋର ଭଲ ଜ୍ଞାନ ଥିଲା ମୋ ଏବେ ବି ଅଛି। ମୁଁ ବହୁତ ଭଲ ଉଚ୍ଚ ମାର୍କରେ ମୁଁ ମୋ ମାଟ୍ରିକ ପରୀକ୍ଷା ପାସ୍ କରିଥିଲି କିନ୍ତୁ ଏ ଦ୍ଵାଦଶ ଶ୍ରେଣୀ ଆସୁ ଆସୁ ମୋର ଟିକେ ପାଠପଢ଼ା କମିଗଲା ଯେହେତୁ ମୁଁ କମ୍ ପଢ଼ିଥିଲି କିନ୍ତୁ ମୋର ଯେତିକି ରହିବାର ଆଶା ଥିଲା ସେତିକି ରହି ଥାନ୍ତା କିନ୍ତୁ ଆମର ଏଇ ନ ନବ ଓ ଏସ୍ ଏମ୍ ନବଗତ ଓ ଏସ୍ ଏମ୍ ମାର୍କ କି ସିଷ୍ଟମ୍ ଯୋଗୁଁ ଆ ମୋତେ ବୋହୁତ ମାର୍କ ଦେଇନାହାନ୍ତି ଆଉ ମୋର ବି ବୋହୁତ ମାର୍କ କଟି ଯାଇଚି ମୁଁ ବୋହୁତ ଜଟିଳ ଅବସ୍ଥାରେ ଥିଲି।
ହୁଁ।
ଆ ମୋତେ ମୋର ରାସାୟନିକ ବିଜ୍ଞାନ ଖାତାରେ ମୋତେ ଗୋଟେ ପୃଷ୍ଠା ଛାଡି ଦେଇଚନ୍ତି ଚେକ୍ କରିନାହାନ୍ତି। ଆଉ ମୁଁ ଆଉ ଉଦ୍ଭିଦ ବିଜ୍ଞାନର ପେପରରେ ମୋର ପାଞ୍ଚ ମାର୍କ ଦେଇନାହାନ୍ତି ଆଉ।
ଆଜ୍ଞା।
ପ୍ରାୟ କଥାହେଇକି କି ଛୁଆ କଷ୍ଟ କରୁଚନ୍ତି ତାଙ୍କ ମାର୍କ ମିଳୁନାହାନ୍ତି ଆଉ ଅ କିନ୍ତୁ ମୁଁ ଏତିକି ଖୁସି ଯେ କି ମୁଁ ପ୍ରଥମ ଶ୍ରେଣୀରୁ ପାସ୍ କରିଥିବାରୁ ମୋ ନା ଏଟା ବଞ୍ଚିକି ଅଛି। ଆପଣ କଣ କୁହନ୍ତୁ ଆପଣ ତାପରେ କଣ କରିବେ ଆପଣଙ୍କ ଭବିଷ୍ୟତରେ।
ଠିକ ମୁଁ ଏବେ ତ ଜୁଲୋଜି କରୁଚି ବ
ବ୍
ଆହଁ ସମୟରେ ସବୁ କିଛି ବନ୍ଧା ଯେହେତୁ ମୁଁ କରିବାକୁ ଚାହୁଁନଥିଲି ସାଇନ୍ସ ଯେହେତୁ ସାଇନ୍ସ କଲି ସାଇନ୍ସ ପଢ଼ିଲି ଦିଇ ବର୍ଷ।
ସାଇନ୍ସରେ ମଧ୍ୟ କିଛି ଫାଷ୍ଟ ଇଅର୍ ସେକେଣ୍ଡ ଇଅର କିଛି ବି ପଢ଼ିନି।
ସେମିତି ବିତି ଗଲା ଫାଷ୍ଟ ଇଅର ସେକେଣ୍ଡ
ଫାଷ୍ଟ ଇଅର୍ ସେକେଣ୍ଡ
ଫୁଣି ପାସ ହେଇଗ
ପାସ ହେଇଗଲି।
ପାସ୍ ହେଲା ପରେ ମୁଁ ଫେଣି ପ୍ଲସ୍ ଥ୍ରୀ ବି କରିବି ଇଚ୍ଛା ନଥିଲା।
ଆପଣ ମୋ ଆପଣ ମୋର ସାହାଯ୍ୟ ଆପଣଙ୍କ ପାଖରେ ଭଗବାନଙ୍କ ଦୟାରୁ ଆପଣ ବୋହୁତୁ ଭଲ ମାର୍କରେ ପାସ୍ କରିଚନ୍ତି ଯେତିକି ମାର୍କ ଆପଣଙ୍କୁ ଦରକାର। କିନ୍ତୁ ମୋ ମୁଁ ଏତିକି କହିବାକୁ ଚାହୁଁଚି କି ଆପଣ ଗ୍ ସରକାରୀ ପରୀକ୍ଷାଗୁଡ଼ାରେ ଟିକେ ଧ୍ୟାନ ଦିଅନ୍ତୁ କାହିଁକିନା ସେଇଥିରେ ଆ ବୋହୁତ ଚାକିରିର ଅଛି ଏଁ ବାଟ ଅଛି ଆଉ ଆପଣ ଭଲ ଚାକିରୀ ବି କରିପାରିବେ କମ୍ କଷ୍ଟରେ ଯେ ଯେମିତି ଏସ୍ ଏ ସି ଜି ଏଲ୍ ରେଲୱେ ତା ଦେହରେ ବୋହୁତ କମ୍ ପାଠ ଦରକାର ଆଉ ବୈଜ୍ଞାନିକ ହଁ ଭଳି ଜଟିଳ କିଛି ତା ଦେହରେ କିଛି ନାହିଁ। ଆଉ ଆପଣଙ୍କ କଣ ମୋ ପାଇଁ କିଛି ଆଡ଼ଭାଇଜ୍ ଅଛି ମୋତେ କୁହନ୍ତୁ?
ଆପଣ ତ ଜାଣିଚନ୍ତି ଆପଣ ଯୋଉ କହିଲେ ମତେ ସେ ମୁଁ ଗମେଣ୍ଟରେ ଜବ ଉପରେ ଜବ ଉପରେ ଧ୍ୟାନ ଦବାକୁ। ହେଲା ଆଉ ଗମେଣ୍ଟ ଜବ ଉପରେ ଧ୍ୟାନ ଦଉ ଆପଣ ଜାଣିଛନ୍ତି ମୁଁ ପ୍ରଥମରୁ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଏ ପର୍ଯ୍ୟନ୍ତ ଜ ଆପଣ ଯାତ୍ରା କହିଲି ଆପଣଙ୍କୁ ମୁଁ କିଛି ବି ପଢିନି ଏବେ ଯଦି ମୋତେ ପଢିବାକୁ ପଡିବ ମଧ୍ୟ ଏବେ ଥୁ ତୁ ପଞ୍ଚମରୁ ପଢିବାକୁ ପଡିବ କାହିଁକି ନା ପଞ୍ଚମ ଗଣିତ ମତେ ଏବେ ବି ଆସେନା।
ଦେଖନ୍ତୁ କିଛି କିଛି କିଛି ଉପରକାଳୀନ ଜିନିଷ କିଛି ଉଚ୍ଚ ଜିନିଷ ପାଇବା ପାଇଁ ଆ ଆପଣଙ୍କୁ ନିଚରୁ ଆରାମ୍ଭ କରିବାକୁ ପଡ଼ିବ ସିଢ଼ି ସଫଳତାର ସିଢ଼ି ଚଢ଼ିବାକୁ ହେଲେ ଆପଣଙ୍କୁ ତଳ ତଳ ପାହାଚରୁ ଆରମ୍ଭ କରିବାକୁ ପଡିବ। ତାହେଲେ ଯାଇକି ଆପଣ ଉପର ପାହାଚ ଯାକେ ଯାଇପାରିବେ। କିନ୍ତୁ ମୋ କଥା ହୋଉଚି ଆପଣ ଟିକେ କଷ୍ଟ କରନ୍ତୁ କାହିଁକିନା କଷ୍ଟ କଲେ ହିଁ କୃଷ୍ଣ ମିଳେ ଆଉ ଭଗବାନଙ୍କ ଦୟାରୁ ମୁଁ ଖୁସି ଥାଏ ଆଉ ଆପଣ ବି ଖୁସି ଥାଆନ୍ତୁ ଆଉ ମୁଁ ଏତିକି କହିବାକୁ ଚାହୁଁଚି ଏବେ ଆପଣ
ଆଜ୍ଞା ମୁଁ ରଖୁଚି ମୁଁ ଦେବି ଯାଉ ଠିକ୍ ଅଛି।